ହ୍ୟାଲୋ ଉଁ ଭାଇ କଣ କରୁଚ?
ନାଇଁ ଯାଉଚି ରୋଷେଇବାସ ଟିକେ କଣ ହବ ତା ବ୍ୟବସ୍ଥା କରାହେବ।
କଣ ପ୍ଲାନିଂ ଅଛି ରୋଷେଇରେ?
ରୋଷେଇରେ ହବ ଆଜି ସୋଲା ତକାରି।
ସୋଲା କି ସୋଲା ଏ ଯୋଉ କାବୁଲି ସୋଲା ନା ଆମର ଗୋଟେ ଯୋଉ ଇଏ ମଟର ସୋଲା ଆସେ?
ନା ନା ଉଁ କାବୁଲି ସୋଲା କାବୁଲି ସୋଲା।
ଓଁ ରୋଷେଇ କଣ କେମିତି କରନ୍ତି ସେଇଟା କାବୁଲି ସୋଲାଟା।
ହଁ ଏଇ ତାକୁ ଭେଦେଇକି ରଖିଥିଲା ଆଉ ଖରାବେଳୁ ଭେଦେଇ ଦେଇଚି।
ହୁଁ।
ଭେଦେଇକି ରଖିଛି ତାକୁ ମସଲା ମସଲି ସବୁ ସବୁ କଟାକଟି କରିଦେଇକି ରଖିଦେଇଛି ଖାଲି ରୋଷେଇ ହବ ଆଉ।
ଅଁ ସେ ଯୋଉ ଭେଦା ଟା ହୁଏ ସେଥିରେ ଲୁଣ ପଡେ ନା କଣ ବା ଭେଦା ରେ ପାଣିରେ। ନା ସେମିତି କଣ ଗୋଟେ ଲୁଣ ହଳଦୀ ନା ଗୋଟେ କଣ ପଡେ ବା ଭେଦିବା ପୂର୍ବରୁ।
ନାଇଁ ସେମିତି ନାଇଁ ଖାଲି ତମେ ଲୁ-ଲୁ-ଲୁ କିଛି ପକେଇବା ଦରକାର ନାହିଁ। ଖାଲି ସେମତି ପାଣିରେ ପକେଇ ଭେଦେଇ ଦେଇକି ରଖିଦବ।
ତାପରେ କଣ କରାହବ ସିଝା ହବ ନା ଡାଇରେକ୍ଟ ତରକାରୀ?
ଆ ଯେତେ ଭଲ ଭେଦିଥିବ ସେତେ ଶୀଘ୍ର ସିଝିଯିବ।
ହୁଁ ସିଝିଲା ପରେ ତାକୁ କାଣା କାଢିକି ରଖିଦବା।
ହଁ ଆଳୁ ସୋଲାକୁ କାଢ଼ିକି ରଖିଦେବ ତାପରେ ମସଲା ଫସଲା ହଁ ତା ସାଙ୍ଗରେ ଆଳୁ ପଡିକି ସିଝିବ ନା ଆଉ ଅଲଗା ଫୁଣି ତାକୁ ସିଝେଇବ କି ଆଉ ଗ୍ୟାସ୍ ଖର୍ଚ କରିକି।
ଓ ହଁ ହଁ ତାପରେ
ସିଝିବ ତାପରେ ମସଲା ମସଲି ସବୁ ରେଡି କରି ରଖିଥିବ ତାକୁ ପକେଇଦବ ଆଉ କଣ କଷ
ମସଲା ମସଲା ଟା ଯୋଉ ଆମେ ବନେଇବା ସେଟା କଣ ମାନେ ଗ୍ରାଇଣ୍ଡିଙ୍ଗ ନା ସେଇଟା ପୁରା ହେଇକି ଗୋଟେ କଣ ବନାନ୍ତି ସେଇଟା?
ଆଁହ ଯେମିତି ଯାହାକୁ ପସନ୍ଦ କିଏ ଗ୍ରାଇଣ୍ଡିଙ୍ଗ କରିକି ମସଲା କରେ କିଏ ଛେଚିକି ମସଲା କରେ। ହଁ।
ତମେ ଭାଇ ଆଜି କଣ କେମିତି ମସଲାଟା କଲ?
ନା ଆମର ଗ୍ରାଇଣ୍ଡିଙ୍ଗ ମସଲା ହେଇଛି। ସବୁ ପିଆଜ, ରସୁଣ, ଅଦା ସବୁ ଗ୍ରାଇଣ୍ଡିଙ୍ଗ କରିଦବ।
ପିଆଜ, ରସୁଣ, ଅଦା ବିଲାତି ବି ପଡେ ନା କଣ?
ହୁଁ।
ସବୁ ଗ୍ରାଇଣ୍ଡିଙ୍ଗ ହେଇଯିବ ନାଇଁ କି ସିଏ ଗୋଟେ ହେଇଗଲା ଗୋଟେ ଡିଭାଇଡ ହେଇକି ରହିବ ତାପରେ କଢେଇରେ ତେଲ ପଡିବ?
ହଁ ଆଉ ଟମାଟର ବି ପଡ଼ିବ। ତାକୁ ମିସେଇକି ଗ୍ରାଇଣ୍ଡିଙ୍ଗ ହବ। ତାପରେ ଉ ତେଲ ପକେଇଦବ ପକେଇ ଦେଇକି ଟିକେ ତେଜପତ୍ର ଆଉ ଯୋଉ ଅଛି ଡାଲଚିନି, ଗୁଜୁରାତି, ଲବଙ୍ଗ ତାକୁ ପକେଇ ଦବ। ପରେ ଟିକେ ଘାଣ୍ଟି ଦେଇକି ମସଲା ଛାଡ଼ିଲ ଆଉ କଣ।
ଓହୋ ମସଲା ଦେଇକି ତାପରେ ସବୁ ପଡ଼ିବ ତା ଦେହରେ ଆଳୁଟା ଯୋଉ ସିଝା ହେଇକି ଥିବ ଆଳୁ ମଟର ପଇଲା ପରେ ଫୁଟିଯିବ ତାପରେ ହେଲା ତରକାରୀ ଆଉ।
ବାସ୍ ଏ କଷିବ ଟିକେ ଭଲ କି ହଁ।
ଅ ହ ରୋଷେଇ ଭଲ କିଏ କରେ ତମ ରୁମ ଭିତରୁ ତମେ ନା ସେ ଭାଇ ଆଉ ଜଣ ଯୋ ଅଛନ୍ତି?
ନା ସମସ୍ତେ ଶିଖିଛନ୍ତି।
ଓହ।
ସବୁ ଜଣା କିଏ କାଠୁ କମ୍ ନାହିଁ।
ଯିଏ ଯେତେବେଳେ ଫାଙ୍କା ରହିଲା ରୁମ ରେ ରହିଲା ସେ ରୋଷେଇ କଲା ଆଉ।
ଯିଏ ଫାଙ୍କା ରହିଲା ସେ ରୋସେଇଲ କଲା ଆଉ।
ହ ହଁ ଆଉ କଣ ହୋଇଛି? ଖାଲି ଚଣା ତରକାରୀ ନା ଆଉ କଣ ହେଇଛି ପୁଣି?
ଚଣା ତରକାରୀ ସାଲାଡ ଟିକେ ହବ ଆଉ ଗରମ
ସେ ରୁ ଗରମ ଭାତ ରୁଟି ଫୁଟି ହଉନି ନାହିଁକି?
ରୁଟି ଆଜି କ୍ୟାନସଲ ଆରେ ନା ଟିକେ କରିବା ପାଇଁ ଏତେ ଆ ମାନେ ଆଉ କରିବା ପାଇଁ ଲୋକ କିଏ ନାହାନ୍ତି।
ହଁ ।
ସେଇଥିପାଇଁ ତାର ଭାତକୁ ଇଏ ଆଉ। ଭାତ୍ର କଣ ବସେଇ ଦେଲା ସେଥିରେ ଚାଲିଲା ତା କାମ ସେଥିରେ କଲା।
ହଁ ହଁ।
ତମେ ଆଉ କିଛି କରିବାକୁ ପଡିବନି। ସଫିସଣ୍ଟ ପାଣି ଦେଇଦେଲ ଛାଡିଦବା। ଆଁ କଣ କହିଲ?
ପାଣି ଦେଇଦେଲ ସେ ତାର ଅଟୋମେଟିକ ଫୁଟି ସାରିଲା ପରେ ତେମେ ତା ପାଖକୁ ଯିବ।
ଭାଇ ତମ ଭୟସ ଆସୁନି।
ମୁଁ କହିଲି ଭାତ ଟା ଯେତେବେଳେ ହେଇଯିବ। ପାଣି ଦେଇକି ଏକାଥରେ ଫୁଟେଇ ଦେଲା ପରେ ଭାତ ହେଲା ପରେ ଯାଇ ତମେ ତା ପାଖକୁ ଯିବ।
ହଁ।
ପୁରା ଟାଇମ ବହୁତ କମ୍।
ହଁ। ଟାଇମି ଦବାକୁ ପଡିବ ନା ବେଶୀ ତାକୁ ଦେଇ ଦେଇ ଛାଡିଦଲେ ସେ ତ ତାର ହଉଥିବ।
ହଁ ତା କାମ ସେ ତାର ନିଜେ କରିବ।
ତା କାମ ସେ ତ ନିଜେ କରିବ ଆଉ। ସେ ତି ଗଲା ମାନେ ତମ ଦଳ ବେଲ ସେକ। ସବୁ ତମେ କରିବ।
ନିଜେ କରିବ ପ୍ଲସ ଆଉ ଜଣେ ବି ଦରକାର ଜଣେ। ସେ ଗ୍ୟାସ୍ ପାଖରେ ଜଣେ ରହିବ ଜଣେ ରୁଟି ବେଲିବାରେ।
ହଁ ଯେତେ ଲୋକ ଲାଗିବେ ସେତେ ଶୀଘ୍ର ସରିବ ନହେଲେ ଲେଟେ ଆଉ।
ହଁ।
ଆଉ ରୋଷେଇରେ ଭାତ ଛଡା ଆଉ କେହି କାମ ନିଜ କାମ ନିଜେ କରନ୍ତି।
ହଁ।
ତମେ କିିଲି ରୋଷେଇ କରନ ନା କଣ।
ମୁଁ ରୋଷେଇ କରେ ବହୁତ କମ ମାନେ ଏ ଯୋଉ ହେଲ୍ପିଙ୍ଗ ଯୋଉଟା ସାହାଯ୍ୟ ରୋଷେଇ ଜଣେ କରୁ। ତ ତାକୁ ଜଣେ ଯୋଗେଇ ଦଉଥିବ।
ଆଚ୍ଛା ଆଚ୍ଛା।
ସେଇଟା ମତେ ଭଲ ଲାଗେ ମାନେ ମୋ ସାଙ୍ଗ ରୋଷେଇ କରୁଛି। ହଁ ବାସ୍ ବାସ୍ ମୁଁ ବି ଆମେ ଯୋଉଠୁ ରୁହୁ ଆମେ ସବୁ ସାଙ୍ଗ ହେଇକି ସାଙ୍ଗ ପିଲା ସବୁ।
ଅ।
ସେ ଏ ମତେ ଖାଲି ଦେଇଦେବେ। ବାସନ ଯୋଉ ରୋଷେଇ ବାସନ ସବୁ ଯାହା ହେଇଥିବ।
ଅ।
ସେଗୁଡା ମୁଁ ଧୁଆ ଧୁଇ କରେ। ଆଉ ସକାଳୁ ଉଠି ମି କି ନାହିଁ ଆଗେ ଭାତ ବସେଇ ଭାତଟା ଆଗେ ବସେଇ ଦେଇଥିବି।
ହଁ।
ବାସ ସିଏ ଆସିବେ ଖାଲି ହଁ ମାନେ ସକାଳୁ ଯୋଉ ବାସି ଧନ୍ଦା କୁହନ୍ତିନି ନା
ହଁ।
ସେଇ କାମ ଟା ମୁଁ ଆମେ ଯୋଉ ରୁ ଚାରି, ପାଞ୍ଚ ଜଣ ସାଙ୍ଗ ହେଇକି ପଢୁଥୁଲୁ ପଢ଼ିଲା ପରେ ଆମର ତାପରେ ଯୋଉଁ ବର୍ଷେ ବାହାରେ ରହିକି କାମ କରିଛି ଭୁବନେଶ୍ୱର ରେ।
ହଁ।
ତା ସେଇ ଯୋଉ ଦି, ତିନି ବର୍ଷ ଯୋଉ ବାହାରେ ରହିଛି ଆ ବା ସକାଳୁ କାମ ମୋର ଏଇ ଟା ଥାଏ।
ଓ ହୋ।
ଏତିକି କାମ କରିବି ଆସିକି ମୋର ବସିକି ମୋବାଇଲ ଟିପି ବି ନହେଲେ ଶୋଇବି ବାସ୍ ନହେଲେ ଆଉ ଯେଉଁ କାମ ରହିଲ ସବୁ ସେ ସବୁ ପାରିବେ।
ଅ ହଁ।
ଆଉ ରୋଷେଇ କରିବେ କୋଉ ଠି ଜିନିଷ ଛୁଆ ଆସିବ, ପରିବା ଆସିବ, ଗ୍ରୋସରୀ ଆସିବ ସବୁ ବୁଝନ୍ତି।
ଆଉଟ୍ ସାଇଡ କାମ ସବୁ ତମର ଆଉ।
ହଁ ମଜା ମଜି ଭାତ ଟା ସକାଳୁ ଆସି ସକାଳୁ ଭାତ ବସି ସାରିଥିବ ସେ ଉଠିଲା ବେଳକୁ ଭାତ ହେଇସାରିଥିବ।
ଆଁ।
ମୁଁ ବି ଟିକେ ଶୀଘ୍ର ଉଠେ ଶୀଘ୍ର ଶୋଇପଡେ ଶୀଘ୍ର ଉଠେ। ଇ ବାବୁ ମାନେ ସବୁ ମୋବାଇଲି ଠିକି ରାତି ବାରଟା ଗୋଟେ ଦୁଇଟା ପର୍ଯ୍ୟନ୍ତ ଚେଇକି ଶୋଇବେ ନଅଟା ଦଶଟା ପର୍ଯ୍ୟନ୍ତ।
ହଁ ଲେଟ୍ ଶୁଅନ୍ତି ଆଉ। ଏତେ ଶୀଘ୍ର ଶୋଇବ ଏତେ ଶୀଘ୍ର ଉଠିବ ଏତେ ଭଲ।
ହଁ।
ଭୁବନେଶ୍ୱର କଣ ସେତେବେଳେ ଚାକିରି କରୁଥିଲ ନା କଣ?
ହଁ ଭୁବନେଶ୍ୱର ରେ ଗୋଟେ ଥିଲି ବି
ହ୍ୟାଲୋ। ଭାଇ
ହ୍ୟାଲୋ ହଁ ଭାଇ। ହ୍ୟାଲୋ।
ଆଉ ହ୍ୟାଲୋ।
ହ୍ୟାଲୋ ଭାଇ ଶୁଭୁଛି?
ହୁଁ ଦୀପାବଳି ଦୀପାବଳି ଦୀପାବଳି କେମିତି କଟେ ତମର କଣ କେମିତି କଟେ ଦୀପାବଳି?
ଦୀପାବଳି ଭାଇପୁରା ପୁରା ଫୁଲ ଓ ବାଣ ରେ ଛୁଆ ମୋର ଏଠି ପାଗଳହେଇଯାନ୍ତି ବାଣ ଫୁଟେଇବା ପାଇଁ।
ଆଚ୍ଛା ଆଚ୍ଛା।
ଛୋଟରୁୁ ବଡ ପଯନ୍ତ ଖାଲି ସବୁ ତ ଧରିକି ବୁଲୁଥିବେ ଧବଧ ବି ଵାଣ। ଆଉ ଗୋଟେ ଆମର ଆସେ ସିଙ୍ଗଡା ବାଣ ଆଉ ତାଳ ଫଟ ଟକା ଆସେ। ସକାଳୁ ଯେ ରାତି ଦଶଟା ପର୍ଯ୍ୟନ୍ତ ଖାଲି ଫୁଟଉଥିବେ ଵାଣ।
ସକାଳ କ ସେତ ତା ପୂର୍ବ ଦିନରୁ ବାଣ ଫୁଟୁଥିବ ଆଉ।
ହଁ ହଁ ପୁରା ଟିକିଲି କଣ ଟିକିଲି କଣ ମାସେ ଆଗରୁ ଷ୍ଟାର୍ଟ ହେଇଯାଏଣି। ମରଡେ ଛୁଆ ଗୋଟେ ନଟ ବୋଲଡରେ ଗୋଟେ ଫୁଟାନ୍ତିନି ନା ଛୋଟ ବୋଲ୍ଟ ଧରିକି ତା ଭିତରେ ଚିଲ ଅଣ ଫୁଟ କ ବମ୍ ଫାଟିଲା।
ୱାସର ପଥିବ ଦିଟା।
ୱାସର ଦୁଇଟା ପସିଥିବ ଫକାଡ଼ିଆ ସବୁ ସାଇକେଲ ଗତି ଗୋଡ଼ କତିକି ଯେ ଠିଆ ହୋଇଥିବ ଦି ତିନି ଜଣ।
ହୁଁ ହୁଁ ହୁଁ।
ତ ଏଇ ପଇଲା ବମ୍ପ ପାଇଲା ବମ୍ପ ପଇଲା ଫାଟିବ।
ଏ ମାସେ ଆଗରୁ ତା ବାଣ ଫୁଟା ହୁଏ ଆଉ ଟିକିଲି ଵାଣ।
ହୁଁ ଛୁଆ ପାଗଳ ହନ୍ତି ଛୋଟ ଛୋଟ ରାବଣ କରିକି ପୋଡନ୍ତି କହନ୍ତି, ଆମ ରାବଣ ପୋଡି ହେଇଗଲା।
ହଁ ରାବଣ ପୋଡି ସେଇ ସମୟରେ ହୁଏ, ହଁ ସେଇ ସମୟରେ ରାବଣ ପୋଡି ହୁଏ।
ଆଁ।
ରାବଣ ପୋଡିରେ ଦଶହରା ବେଳକୁ ହୁଏ।
ନା ଆମର ତୁ ନା ଆମର ଗୋଟେ ହୁଏ କାଳୀ ପୂଜା ଆମର ଯୋଉ ଦୀପାବଳୀ ଦିନ ସ୍ୱତନ୍ତ୍ର ଆମ ଏଇ ଛୁଆ ସବୁ ମିଶିକି କରନ୍ତି। ଗୋଟେ ଫଙ୍କସନ୍ ଟାଇପି ର ରାବଣଟେ ହେଇଥିବ। ବାଣ ଫୁଟୁଥିବ, ବକ୍ସ ଦିଟା ଥୁଆହେଇକି ବାଜୁଥିବ।
ଆ ହଁ।
ଏଞ୍ଜୟ କରନ୍ତି। ଛୁଆ ହଁ ଏଇଟା ଛୁଆଳିଆ ସବୁ କରନ୍ତି ସବୁ ଯେତିକି ସବୁ ଆମର ଦଶମ କ୍ଲାସ୍ ର ତଳକୁ ଯେତିକି ସବୁ ଛୁଆ ସବୁ ରହିଲେ, ସେଇ ମିଶି ସେଇ ଛୁଆ ମାନେ ମିଶିକି ଗାଁ ରୁ ପଇସା ତୋଳାନ୍ତି ସମସ୍ତେ ବି ଦିଅନ୍ତି ବଡ଼ରୁ ଛ ଛୋଟ ପଯ୍ୟନ୍ତ ସବୁ ପଇସା ପତ୍ର ଦେଇକି କରନ୍ତି।
ଅ ହଁ।
ଭଲ ଏଞ୍ଜୟ କରନ୍ତି। ହଁ ବାଣ ପୁରା ଲଗେଇ ଦେଇଥିବେ, ରାବଣକୁ ପୁରା ବାଣରେ ପୁରା ପୋତି ଦେଇଥିବେ।
ଓ ରାବଣ ପୋଡ଼ି ଇଁ ଦଶହରା ବେଳକୁ ହୁଏ। ଦୀପାବଳି ରେ ଗାଁରେ ଯା ସବୁ କରନ୍ତି ଆଉ। ବାଣ ଫୁଟେଇ ଫୁଟେଇ ତ ସମୟ ଯିବ ଆଉ ଦୀପାବଳି କେତେବେଳେ ରାବଣ ପୋଡ଼ି କରିବ।
ହେ ହେ ହଁ ରାବଣ ପୋଡ଼ି ଟା ଦଶହରାରେ ପୁରା ଫେମସ୍।
ହୁଁ ଦଶହରା କିନ୍ତୁ ଫେମସ୍।
ଆଁ।
ଆସ କେବେ ରାବଣ ପୋଡ଼ି ଦେଖିଛ କେବେ ଆସିକି କୋଉଠି?
ହଁ ଆମ ପାଖରେ ଭଲ ଫଙ୍କସନ ହୁଏ, ପାଖ ଗାଁ ରେ।
ଅ ହଁ ହୁଏ ସେଠି।
ଆ ହ।